ବସିଚି ଖାଇସାରିଲୁଣି?
ନା ମୁଁ ଆଠଟାରୁ ଖାଇ ସାଇଲିଣି ତୁ?
ହୁ ନାଇଁ ଖାଇନି।
ତୁ ତ ଖାଇନୁ ମୋତେ ପଚାରୁଛୁ କେମିତି ମୁଁ ଖାଇଲିଣି କି ନାଇଁ।
କଣ କହୁଛି କଣ ରାତି ଖାଇବା ଖାଉ କଲୁଣି ବୋଲି।
ପଚାରିବୁ କି ନାଇଁ ସନ୍ଧ୍ୟା ଖାଇବା ସରିଲାଣି କି ନାଇଁ?
ହଁ ସେଇ ସନ୍ଧ୍ୟା ଖାଇବା।
ସନ୍ଧ୍ୟାବେଳେ ଚାହା ପିଇଚି।
ଚାହା ପିଉଚୁ କଣ ପାଇଁ ଚାହା ଗୁରା ଭଲ ନୁହଁ ପିଇଲେ।
ପିଲେ କଣ ହବ?
ଉଁ ଚୁକି ଯିବୁ।
ଏତେ ବର୍ଷ ହେଲାଣି କହିଲୁ ସତର ବର୍ଷ ସକାଳେ ସନ୍ଧ୍ୟାରେ ଦି ଓଳି ପିଉଛି। ମୋର ଚେସି ନା ମରିଗଲେ
ଯୋଉ ଏରା ଏରା ଶୁଖେଇଦବ ଦେହକୁ ପିଇନି ଏରା।
ବୁଝିପାରୁନୁକି ଓଡିଆ ସତର ବର୍ଷ ହେଲା ପିଇଲୁ ପିଉଛି ଆଉ ତୁ କହୁଛୁ ଏଇ ନେ ପିଇନି।
ଯୋଉ କଣ ମ
କଣ କର୍
ଏଇ ନିଶା ହେଇଗଲାଣି ଗୋଟେ।
ନାଇଁ ନିଶା ଘରେ ହଷ୍ଟେଲରେ ଗଲେ କିଏ ଆଉ ପିଉଚି।
ସେଇ ମତେ ଚା ଭଲ ଲାଗେନି।
ଭାରି ମୋଟା ଅଛୁ ତତେ ସେଥିପାଇଁ ତୁ ପିଉନୁ ଶୁଖିଯିବୁ ବୋଲି।
ନାଇଁ ଯୋଉ ଚାହା ଗୁରା କଣ ଗୋଟେ ପିଇବା ଆମେ ଛୋଟ ଛୁଆ ଗୁରା। ଗୋଟେ ବେଳ ପିଇବ ନା ଆଉ।
କଣ?
ମୁଁ ତ ମୋର ଦିଅଳି ସବୁବେଳେ ଦୁ କିଛି ତ ହଉନି କାହିଁ କେବେ?
କିଛି କଣ ଚାହାଗୁରା ପିଇଲେ କଣ ହୁଅନ୍ତା କି ସେମତି କୁହନ୍ତି ବୋଲି ମୁଁ କହିଦେଲି ନା।
ଆଉ ପୁଣି
ଆଉ କଣ କ ହୁଁ। ଆଉ କଣ କହୁନ କଣ କରୁଚୁ କି ଏଇନା?
ଏଇନି ଯାଉଚି ଛେନା ଖାଇବି ଛେନା।
ଛେନା?
ହଁ ଛେନା।
ହୁଁ।
ଆଉ ତମ ରୋଷେଇ ସଇଲାଣି?
ହଁ ସଇଲାଣି।
ଆ ସଇଲାଣି ତ ଖାଇକି ଶୋଇପଡୁନୁ।
ଏଇ ନା କଣ ଖାଇବି, ମତେ ରାତି ଅଧରେ ଭୋକ କରିବ ନା ନାଇଁ।
ଉଠିକି ଖାଇଦବୁ।
ମୁଁ ପୁଣି ଉଠିବି ଖାଇବି? ତମର ସଇଲାଣି?
ଆମର ଚାଲିଚି।
ହୁଁ ହୁଁ କଣ ରୋଷେଇ ଆଜି ତମର?
ଡାଲମା, ଭଜା, ଭାତ, ରୁଟି ଯିଏ ଯାହା ଖାଇଵ।
ହୁଁ ହୁଁ ରାତିରେ କଣ? ଆମର ଆମର ଭାତ, ଡାଲି। ଆଉ, ଆଉ ଯୋଉ ରାତିରେ ତମେ ରୁଟି ଖାଉଚ, ନା ଭାତ ଖାଉଚ?
ଆମର ଯିଏ ଯାହା ଖାଇଲା, ମୋର ସବୁବେଳେ ଭାତ। ମୋ ବାପାଙ୍କର ମୋର ଭାତ।
ଆଉ ତୋ ବୋଉ ସବୁବେଳେ ରାତିରେ ରୁଟି ଖାଉଚନ୍ତି?
ନାଁ, ବାର ଦେଖି ମଙ୍ଗଳବାରେ, ଶନିବାରେ
ହୁଁ ହୁଁ ଆ ମ ବା
ଆଉ ମା ର ତ ଡାଇବେଟିସ ସେ ସବୁଦିନ ଖାଉଚି ରୁଟି।
ତୋ ମା ତମ ଘରେ ଖାଉଚନ୍ତି କି?
ଆମ ଫାମିଲିର ଗୋଟିଏ ରୁଲ୍ ଯେତେବେଳେ ଯାହା ଦେହ ସିରିଅସ ହବ ଯାହା ଦେହ ଖରାପ ହବ ସେି ଆମ ପଟେ ଖାଇବ। ମୋ ଜେଜେ ଖାଇଲେ? ଦଶ ବର୍ଷ ଭଳିଆ ତା ପରେ ଦଶ ବର୍ଷ କି ପନ୍ଦର ବର୍ଷ ତା ପରେ ମୋ ମା ଏବେ ଖାଉଚି।
ତାଙ୍କ ଦେହ ଏବେ ଖରାପେ କି?
ହଁ ମୋ ମା ର ଡାଇବେଟିସ ବାହାରିଲା ବ୍ଲଡ୍ ପ୍ରେସର ବାହାରିଲା।
ହୁଁ, ହୁଁ।
ମୋ ଜେଜେଙ୍କର ଭଲ ହେଇଗଲା ତାର ବାହାରିଲା।
ଓ ହୋ ନାଇଁ କିଛି ନାଇଁ। ଆଉ କଣ କହ?
ଆଉ ତମ ୟା ପରବର୍ତ୍ତୀ ପାଠ ପଢାର ଆଡମିସନ୍ କଥା କଣ ହେଲା?
ଆଡ଼ମିସନ୍ ପଚିଶି ତାରିଖରେ କଲି ପରା।
ସଇଲାଣି।
ହଁ।
ଆଉ ଆରଟା।
କୋଉଟା? ନଚ।
ହ- ହୁଁ।
ସ୍ପଟ୍ ଆଡମିସନ୍ ନ କହୁଥିଲା କରିବ।
ତୁ ଯୋଉଠି, ସିଏ ସେଇଠି?
ତାର ଠିକ୍ ଠିକଣା ନାହିଁ। ତାର ଖାଲି ମନ ପରିବର୍ତ୍ତନ ହଉଛି। କେତେବେଳେ କହୁଚି ଗାଁ ରେ କେତେବେଳେ କହୁଚି ସେଇଠି।
ତୁ କାହା ସହିତ ଯାଇଥିଲୁ। ଏକା ନା ତୋ ବୋଉ?
ମୋ ନାନୀ ସହିତ।
କୋଉ ପଚିଶରେ?
ହଁ, ପଚିଶି ତାରିଖରେ।
କେତେ ପଇସା ନେଲେ ଆଡମିସନରେ?
ଆଠ ହଜାର ନଅଶହ ତିରିଶି। ଟାଙ୍କି ନଉଛନ୍ତି।
ତମର ତ କାଷ୍ଟ ସାର୍ଟିଫିକେଟ ରେ ତ କମ୍ ହବା କଥା।
ସେଥିରେ କଣ ଆଡମିସନ୍ ରେ କଣ କମ୍ ସିନା ଆର।
ଆମ କଲେଜ ଗଲେ ଦେଖିବୁ ତ ଏଇ ଯୋଉ ମାଗଣାରେ ପଡୁଛନ୍ତି ଛୁଆ। ଇଣ୍ଟର୍ନସିପ୍। ମି ଯୋଉ ଭୁବନେଶ୍ଵରରେ କରୁ ଆମର ଖାଲି ପଇସା ପନ୍ଦର ହଜାର ପାଣିରେ ପଳେଇବ ଖାଲି। ପଇସା ଗଣି ଗଣି ତମର ଯୋଉ କାଷ୍ଟ୍ ଏସିଏଷ୍ଟି ସେ ପୁରା ମାଗେଣା ଟଙ୍କାଟେ ଦେବେନି କରିକି ଆସିବେ।
ହୁଁ ହୁଁ।
ଯାଉନୁ ସେଇଠି ବେକ୍ରେରି କୋର୍ସ କରିବୁ କେକ୍ କରିବା ଶିଖିବୁ ମାଗଣାରେ।
କଣ ଟା?
କେକ୍ ବନେଇବା କୋର୍ସ କରିବୁ। କେକ୍ ବନେଇବୁ ଆମେ ଖାଇବୁ।
କୋଉଠି ତମ କଲେଜରେ ଶିଖା ହଉଛି କି?
ନା ଯୋଉଠି ଇଣ୍ଟର୍ନସିପ୍ କରିଥିଲୁ ଭୁବନେଶ୍ଵରରେ।
ହୁଁ ହ। କେକ୍ ଶିଖିଯିବି ଗୋଟେ।
କାଇଁ ଏଥିରେ କଣ ଫ୍ୟୁଚର୍ ନାହିଁ।
ହଁ ଅଛି ଯେ ହେରା ହେରା ଦୁନିଆ ଧନ୍ଦା ଏରା ଗୁରେ। ଦୁନିଆ ଧନ୍ଦା ହେରା।
ହୁଁ ହୁଁ।
ଡେଲି ଖର୍ଚ୍ଚ କେତେ ନଉଚନ୍ତି ମାସକୁ।
ହଷ୍ଟେଲରେ କିଛି ନାଇଁ ଜା ଖାଇବା ଖର୍ଚ୍ଚ ହଷ୍ଟେଲରେ ଆମେ। ସ୍କୋଲାରସିପ୍ ରୁ କଟି ଯାଉଛି ବର୍ଷକୁ କେତେ କହିଲୁ।
ହୁଁ।
ଏଗାର ହଜାର।
ବର୍ଷକୁ ଜମା ଏଗାର ହଜାର ନେବେ।
ନାଇଁ ନଉନାହାନ୍ତି ଆମର କଟି ଯାଉଛି ସ୍କୋଲାରସିପରୁ। ଛବିଶ ହଜାର ସ୍କୋଲାରସିପ ଆମେ ପନ୍ଦର ହଜାର ପାଉଛୁ।
ହୁଁ ହୁଁ ସେଇ ସ୍କୋଲାରସିପ୍ ମାନେ ତିନି ବର୍ଷ ଆଙ୍କ ସ୍କୋଲାରସିପ ପାଇବ?
ହୁଁ ଯାହାର ଟେନ୍ଥ୍ ରେ ସେଭେ ସେଭେଣ୍ଟି ଫାଇପ୍ ପରସେଣ୍ଟ ଥିବ ସେ ପାଇବ ପଚାଶ ହଜାର ଗୋଟେ ଅଲଗା ସ୍କୋଲାରସିପ୍ ମୋର ତ ସେଭେଣ୍ଟି ୱାନ ଥିଲା ଆଉ ମୋର ମିଳିଲାନି।
ଆଉ ଯଉମାନଙ୍କର ଏସ୍ ଏସ୍ ଟି ସେମାନେ ପୁଣି କେତେ ଦଉଛନ୍ତି ହଷ୍ଟେଲ୍ ଖର୍ଚ୍ଚଟା?
ସେମାନଙ୍କର ମାଗଣା ସବୁ।
ଆଉ ଖାଇବା ଖର୍ଚ୍ଚ ବି ନେବେନି ତାଙ୍କର?
ଖାଇବାଟା ନେବ ଖାଇବାଟା କଣ କଲେଜ ଦଉଚି ସେ ଆସୁଛନ୍ତି କଣ୍ଟ୍ରାଚୁଆଲ ଯଉ କ୍ୟାଣ୍ଟିନ ବାଲା ସେ ତାଙ୍କର କଣ୍ଟ୍ରାକ୍ଟ କଲେଜ ରଖୁଛନ୍ତି ଯେତିକି ଦିନ ପିଲା ଖାଇବେ ସେତିକି ଦିନି ପଇସା।
ଖାଇବା ଖର୍ଚ୍ଚ ଟା କେତେ ଦି ହଜାର ବୋଧେ?
ଦିନକୁ ସତୁୁରୀ ଯେତିକି ଦିନି ଖାଇବ ଏତିକି ଦବୁ ଆଉ।
ଆଉ ଯଦି ନଖାଇବୁ ନେବେନି ଆଉ ନା?
ନ ଖାଇବୁ ଯଦି ତାହେଲେ ତତେ ଉଁ ଯଦି ଟୋଟାଲ ନ ଖାଇଲୁ ଛଅ ଦିନ ରହିବାକୁ ପଡିବ। ଯଦି ଅଳ୍ପ ଦିନ ଖାଇଲୁ ତାହେଲେ କୋଡିଏ ଦିନ ଦବାକୁ ପଡିବ। ଆଉ ଯଦି ହଁ ବାର ତେର ଦିନି ଅଧିକ ଖାଇଲୁ ତାହେଲେ ଯେତିକି ଦିନ୍ ଖାଇଚୁ ଏତିକି ଦିନ୍ ପଇସା।
କଣ ବୁଝିପାଇଲିନି?
ଆଉ ଯଦି ତୁ ମାସଟାରେ ଟୋଟାଲ ନ ଖାଇଲୁ
ହୁଁ।
ତାହେଲେ ତତେ ଦବାକୁ ପଡିବ କେତେ କହିଲୁ?
କେତେ ଟଙ୍କା?
ତ ଦିନିର ଏଯୋଉ ଛଅ ଦିନିର ପଇସା ଚାରିଶହ କୋଡିଏ ଟଙ୍କା।
ଯିଏ ସେ ତ ଟୋଟାଲି ଖାଇନି ପଇସା କାହିଁ ଦବ?
ନ ଖାଇଲେ ବି ସେ ତାଙ୍କର କଣ୍ଟ୍ରାକ୍ଟ କରିଛନ୍ତି ତାଙ୍କର ଖର୍ଚ୍ଚ ହଉଛି ସେ ନଉଚନ୍ତି।
ହୁଁ ହୁଁ ତା ଆଉ ଆଉ ଯୋଉ ଯଦି ଖାଇଲୁ ବି ନେବେ ନା? ନ ଖାଇଲେ ବି ନେବେ।
ଯଦି କୋଡିଏ ଦିନ ରୁ କମ ଖାଇଥିବଁ ତାହେଲେ କୋଡିଏ ଦିନ ହିଁ ପଇସା ନେବେ।
ହୁଁ ହୁଁ। କୋଡିଏ ଦିନରେ ଅଧିକ ହେଇଥିବ ଆଉ ଯଦି ପେସେ ନେବେ ତାଙ୍କ ଏଇ
ହୁଁ ଅଧିକ ହେଇଥିଲେ ନା ଅଧିକ ନେବେ। କୋଡିଏ ଦିନ ଯଦି କମ ଦିନ ଖାଇଥୁ ତାହେଲେ କୋଡିଏ ଦିନ ଦେବାକୁ ହିଁ ପଡିବ।
ହୁଁ ହୁଁ କୋଡିଏ ଦିନରେ କମ ବି ହେଇଥିଲି କୋଡିଏ ଦିନର ନୁହଁ।
ହୁଁ। ପଇସା ହେଲେ ପାଣି ସେଇ ପଡିବ ଏକୋଇଶହ ଭିତରେ ସବୁ ପଡିବ।
ହୁଁ ହୁଁ।
ମୋର ପ୍ରାୟ ରହେ ଚଉଦଶହ କୋଡିଏ ଦିନ ରହେ ନହେଲେ ଅଠରଶହ। ଅଠରଶହ ଷୋଳଶହ।
ହୁ ଆଉ ଦଶ ଦିନ କଣ କରୁ ଖାଉନୁ?
ଖାଏ ମୁଁ ତ ସବୁବେଳେ ଘରକୁ ପଳେଇ ଆସେ ଉଁ ପ୍ରାୟ ମାସରେ ଗଲା ବେଳକୁ ନା ଲେଟ ରେ ଯାଏ ବୋଲି ତୁ କଟିଯାଏ ଆଉ।
ହୁଁ ହୁଁ।
ଏଇ ଯୋଉଟା ରହିକି ଆସିଥିଲି ଏଗଜାମ୍ ପୂର୍ବରୁ ସେଇଟା ଟିକେ ଅଧିକ ଦେଇଥିଲି। ସେଇଥିପାଇଁ ଛୁଟି ହେଲେ ପଳେଇ ଆସେ କିଏ ପଇସା କଣିବ।
ହୁଁ।
ଭାଗିବା ପାଇଁ ଦି ଚାରି ଦିନ ଛୁଟି ହେଲେ ଘରକୁ ଧା।
ହୁଁ ଭଲ।
ହଁ।
ଆଉ ଆଉ କଲେଜ ତ କେବେ ଯିବୁ ପୁଣି ହଷ୍ଟେଲ।
ଆମ କଲେଜ ପରଦିନ ଖୋଲିବ।
ତୁ ପୁଣି କୋଉଦିନ ଯିବୁ ହାରି?
ଭାବିଛିି ଆର ସୋମବାର ଆଡକୁ ଯ ଦେଖିବା କଣ ହଉଛି ରିଆଡମିସନ ପାଇଁ ନିହାତି ଯିବାକୁ ପଡିବ ଯିବି। କର୍ଜ୍ ଖାଲି ସିଗ୍ନେଚର ଆମର ପଇସା ତ ନାଇଁ ମରି ଦେଇକି ଆସିବି। ଯଦି ମୋ ସାଙ୍ଗ କୁ କହିଛି ଯଦି ସେ କରିଦେଲା ହେଇଗଲା ତାହେଲେ ଯିବିନି ଏକାଥରେ ସୋମବାର ଯିବି। ନହେଲେ ଆ ଭିତରେ ଯଦି ନ ହେଇ ପାରିବ ତାହେଲେ ମତେ ଯିବାକୁ ପଡିବ।
ହୁଁ ହୁଁ।
ଯିବାର କିଛି ନାହିଁ ପରଦିନ କଲେଜ ଖୋଲିବ ଯିବା ଆଉ।
ହଉ ମୁଁ ରଖୁଛି।
ହଉ ହଉ।
ହୁଁ।